ହଁ।
ଜ୍ଞା କଣ କରୁଛନ୍ତି?
ହୁଁ ବସିଛି ବାହାରେ।
ଅହୋ। ମୁଁ ଏ ଆସିଥିଲି ନଦୀଆଡ଼େ ଆସିଥିଲି ଆଉ।
ହୁଁ ହୁଁ ଏକୁଟିଆ ନା କା ସହିତ?
ନାଇ ଏକୁଟିଆ।
ହୁଁ। ଡର ଲାଗୁନି ରାତିରେ ଯାଇଛ ଏତେ ସନ୍ଧ୍ୟା ହେଲାଣି।
ନା ଡର ଲାଗୁନି ବସିଛି ଏଠି ପବନ ଦଉଛି।
ହୁଁ ହୁଁ।
ଯିବା ଆଉ ଟିକେ ପରେ ଆଟା ସାଢ଼େ ଆଟା ଖଣ୍ଡେ ହେଇଯାଉ।
ଓହୋ। ଘରେ ବାହା ମାନେ ଘରେ କଣ ପବନ ହଛି ନାହିଁ ନଦିଆଡେ ବୁଲିିବାସ ଯାଉଛ?
ଘରେ କଣ କହିଲ ଗାଁ ଭିତର ଟା ନା ପବନ ବେଶୀ ବାହାର ପୁରା ପବନ ମସ୍ତ ହଉଛି। ଗାଁଡ଼େ ଏତେ ପବନ ହଉନି।
ହଉ ସେଇଥିାଇଁ ବୁଲେଇିବାକୁ ବଳେଇ ନନ୍ତଆଡେ ଆଉ
ହଁ ନଦୀଟା ଏ ପାଖେରେ। ଦୁଇଶହ ମିଟର ଖଣ୍ଡ ହବ ଦୁଇଶ ତିନିଶ ମିଟର ଖଣ୍ଡ
ହୁଁ ହୁଁ।
ହଁ।
ଆଉ କଁଅ ଖାଇଛ।
କଣ କହିଲ?
ମୁଁ କଇଲି ଆଉ କଣ ଖାଇଚନ୍ତି?
ହଁ ବଜାର ଆଡ଼େ ଯାଇଥିଲି ବିରିୟାନୀ ଖାଇଥିଲୁ।
ଓହୋ।
ହୁଁ ତମେ କଣ ଖାଇଚ।
ହୁଁ ମେଗି କରିକି ଖାଇକିଆସିଥିଲି।
ମୋର ଏଟା ଫେବରଟ।
ହଁ ମ୍ୟାଗି ଟା।
ହୁଁ ନାଗେ ଇପି।
ଅଁ ହୋ। ଏଇଟା ଘରେ ଥିଲେ ମାନେ କରିକି ଖାଇଦେଲେ। ଖାଇବା କଥା ଆଉ କିଛି କଣ?
ହଷ୍ଟେଲ ରେ ଥିଲାବେଳେ ଆମେ ଗୋଟେ ଲୁଚେଇକିନି ରଖିଥିଲୁ କଣ କହିଲ କେଟିଲି। ଲେ ଟିରିଇ କେଟିଲି ଟେ ହେଡା ସବୁ ବୁ ରାତିରେ ସମତେ ଶୋଇପଡ଼ିଲା ପରେ। ଆମେ ଆମ ରୁମ୍ ପିଲା ଇପି କରି ଖାଉ।
ପି କେତେଟା।
ରାତି ଦୁଇଟା ତିନିଟା ଆମେ ସୋଇଲାବେଳେ ତ ସାଢ଼େ ଚାରିଟା ଭଳିଆ ହେବେ।
ଏ ଭାଇ ତମେ ଏତେ ରାତିରେ ଶୋଉଚ କେତେବେଳେ ଉଠୁଚ।
ଉଠୁଚୁ ସାଢେ ଛଅ ସାତ।
ମାନେ ଏତେ ଡେରୀରେ ସୋଇକି ଏତେ ଜଲଦି
ହ ପା ଯୋଉ ଆ ରେଷ୍ଟ ହିଁ ଜମା ମିଳୁନି।
ହଷ୍ଟେଲ ରେ ସେଇଆ ଆଉ। ତମେ ଉଁ ଲ ହଷ୍ଟେଲ ତ ସେଇଆ ଆଉ ଡେରିରେ ମାନେ ଏମତି ଶୋଇବେ। ପୁଣି ଜଲଦି ଉଠିବାକୁ ପଡିବ।
ହଁ। ମାନେ ଆମେ ସାଢ଼େ ସାତଟାରୁ କଲେଜ ଯାଉ। ଆସିଲା ବେଳକୁ ଏ ଏଗାର ହେଇଯିବ ରାତି ଏଗାର ତାପରେ ଯାହା ସବୁ ଟାକ୍କ ଦେଇଥିବେ ତାକୁ ପଢ଼ିବୁ।
ହଁ ଷ୍ଟଡି ଟାଇମ କେତେଟା।
ଟାଇମ ଇଭିନିଂ ଛଟାରୁ ଦଶ ଏ ଛଅଟାରୁ ଦଶଟା।
ହୁଁ ହୁଁ।
ତାପରେ ଦଶଟାରୁ ଖାଇବୁ। ତାପରେ ଆସାଇନମେଣ୍ଟ ଯାହା ଦେବେ ତାପରେ ଆସିବୁ ଧରିକିନି ଆଉ।
ଉଁ ହୁଁ ଉଁ। ହୁଁ ହଷ୍ଟେଲ ଲାଗି ତାହେଲେ ଜାଣିଚ ମାନେ ରହିଚ ଜାଣିଚ। ଆମେ ହଷ ରହିନୁ ତ ଜାଣିନୁ।
ଜେଲେ ଜେଲେ। ଶୁଣିଥା
ହୁଁ ଆମେ ତ ଏବେ ଏ ହଷ୍ଟେଲରେ ବି ରହିନେ ଉଁ।
ମୁଁ କହିଲି ୟାପରେ ହଷ୍ଟେଲର ଅବସ୍ଥା କଣ ହବ କେଜାଣି ପ୍ଲସ ଟୁ ବେଳେ ତ ସେଇଭଳିଆ ଥିଲା।
ହ ଆହୁରି ତ ଆଗକୁ ଅଛି ଆଉ ଏଇଟା ପଢା ଇଏ ପୁଣି ଆଗକୁ ଜୋଉରା ଣି ଯାହା ହବ ପୁଣି ଆହୁରି କେତେ ଇଏ ହସ
ହୁଁ ଏବେ ତମେ ଯାହା ପଢିବ ହଷ୍ଟେଲ ନାହିଁ। ନା ଏମିତି
ମୁଁ କହିଲି ହଷ୍ଟେଲ ମାନେ ରହିକି ହଷ୍ଟେଲରେ ପଢିବା ପାଇଁ କହୁଛନ୍ତି ଦେଖିଆ। କଣ ହଉଚି।
ଓହୋ। ହଷ୍ଟେଲ ଟା ଦେଖି ଫାଷ୍ଟ ବର୍ଷଟା ଆମର ଯଦି ସେମିତି ଅସୁବିଧା ହେଲା। ତାପରେ ଉଁ ଦେଖିବି ଆଉ କେଉଠି ମେସ୍ କରିକି ରହିବୁ ଆଉ।
ଓ ହୋ। ହଷ୍ଟେଲରେ ଘରକୁ ଆସିଲେ ମୁଁ ମାନେ ଘରୁ ଦୋକନ ଭିତରୁ ଘରୁ ବସିଥିଲେ କିଛି ଆଉ ମନ ଦୁଃଖ ହୁଏନି।
ହଁ ଯେତେବେଳେ ହଷ୍ଟେଲ ରୁ ଘରକୁ ଆସିବୁ ଇଛା ହବ ଘରକୁ ଯିବାକୁ। ତାପରେ ଘରେ କେତେ ଦିନି ନ ଗଲା ବେଳେ ପୁଣି ସେ ହଷ୍ଟେଲ କଥା ମନେ ପଡେ ଏତେ ରାତି ଅଧ ଚେଉଁ। ଖେଳୁ ବୁଲୁ ପୁଣି ଥରେ ତାର ପୁଣି ହଷ୍ଟେଲ ଯିବାକୁ ଇଚ୍ଛା ହବ ତାର ପୁଣି ହଷ୍ଟେଲ କେତେଦିନ ପରେ ଫୁଣି ଘରକୁ ଯିବାକୁ ହବ ଏ ଏ ଭଳିଆ ଆଉ।
ଉଁ ହୁଁ ଉଁ।
ତାର ଏମିତି ପାଠ ପଢ଼ା ଦଅନ୍ତି ଯେ ପ୍ରେସର। ଯାଏ ହେରି ତା ଭିତରେ।
ପଢା ହଉଛି ପ-ପାଠ ପଢା ହଉଛି ଅଲଗା ଟାଇମ ରେ ଜଣା ପଡୁନଥିବ ଯେତେବେଳେ ଘରୁକୁ ତାକୁ ଯେତେବେଳେ ଜଣା ପଡିବ ଘର କୁ ଯିବି ତାର କି ଖୁ
ହଁ ହଁ ଆଉ କିଛି କରିବାକୁ ଇଚ୍ଛା ହବନି।
ହୁଁ। ନାଇ ଘରକୁ କେମିତି ଆସୁଚୁ ଯଉ ବସରେ ନା ଘର ଲୋକ ଯାଆନ୍ତି ଧରିକି ଆସନ୍ତି?
କଣ କହିଲ?
କହିଲି ହଷ୍ଟେଲରେ ଯାଆନ୍ତି ଆପଣ ଙ୍କୁ ଆଣିବାକୁ ଘରକୁ ଆସନ୍ତି ତ ଘର ଲୋକ ଯାଆନ୍ତି ଆଣିବାକୁ ନା ବସ କି କୋଉ ଥିରେ ଆସନ୍ତି।
ନାଇଁ ମ ନିଜେ ପଳେଇ ଆସେ।
ବସରେ।
ହଁ ବସ ରେ।
ହୁଁ ହୁଁ।
କାଇଁ କାଇଁ ଘର ଲୋକ ଉଁ ଯିବେ ପୁଣିଥରେ ଆସିବେ। ଆ ସବୁଠୁ ଭଲ ଆହୁରି ହଁ ବୋଲି ନିଜେ ଯିବ ହେରି।
ହୁଁ ହୁଁ।
ଆଉ ତମର ତ ଜେଲେ ଜୀବନ ନାଇ ସବୁଠୁ ଭଲ।
ଆ ପରେ ପୁଣି ଯୋଉଠି ପଢିବେ ପଢିବେ ପୁଣି ଯୁକ୍ତ ତିନି ମାସ ହେଲା ପୁଣି ତିନି ମାସ ଲଗା ହଉଛି ତାହେଲେ।
ଚାରି ବର୍ଷ। ଆଉ ଏବେ କିଛି ଲାଗିବନି ପାଖରେ ଫୋନ ଥିବ ନା।
ହଁ ସେତେବେଳୁ ଏତେବେଳୁ ଫୋନ ନଥିଲା ହୁଁ। ଏଇନେ ଫୋନ ହେଇଯାଇଛି ତାପରେ ବି ଦି ଯାହା ହେଲେ ବି ହଷ୍ଟେଲ ରେ ରହିବ ମାନେ କେମିତି ଯେ ଚଳ ସେଟା ବି ଜାଣି ହେଇଯିବନି ତ ଆଉ ଦୁଖ ଲାଗିବନି।
ହଁ। ଏମିତି ବି ଯେତେବେଳେ ଆମେ ପ୍ଲସ ଟୁ ବେଳୁକୁ ହଷ୍ଟେଲରେ ଥିଲୁ ଘର ସାଙ୍ଗରେ କଥା ହବାକୁ ଆଠ ଦିନ ଗୋ କରିବାକୁ ପଡ଼ୁଥିଲା। ଏବେ ଅପେକ୍ଷା ନାହିଁ ଯେତେବେଳେ ଇଚ୍ଛା କ୍ଲାସ ଚାଲୁଥିବ ବି କଥା ହବ।
ହଷ୍ଟେଲ ରେ ଏଇଟା ଗୋଟେ ଅସୁବିଧା ମାନେ କଥା ହବା ପାଇଁ ଗୋଟେ ଟାଇମ ଟେ ଦରକାରେ ପୁଣି ସେ ଟାଇମ ଟାକୁ ଅପେକ୍ଷା କରିବାକୁ ପଡିବ ପୁଣି ଟାଇମ ଦେଇଥିବେ ସେ ଭିତରେ କଥା ହବା ପାଇଁ ଏଇଟା ଟିକେ ଅସୁବିଧା